କ
ହାଲୋ।
ଶୋଇପଡିଚ ନା କଂ
ହୁଁ।
ନିଦ ମାଡୁଥିବ ତମୁକୁ ଖାଉଚ ବୋଧେ କଣ ନା।
ଚିକେନ୍ କଷା ଖାଇବେ କି ଅଳ୍ପ।
ହା ହା ହଉଚ ଖାଇବାକୁ ଆଉ। ନାଁ?
ଆଇଁ ଉଁ ଚିକେନ ତରକାରୀ ଖିଆ ହବ ତାପରେ ଯାଇଁ କି ଭାତ ଚିକେନ ତରକାରୀ।
ଖାଇବୁ ରା ରା ହଉଚୁ ଆଉ।
ପିଜୁଳି ପିଜୁଳି ବି ଖାଇବା।
ନେଇକି ଆସିବ ଆମ ପାଇଁ।
ପିଜୁଳି?
ହଁ ନା ଲେଖ ତମର ହଁ ହଁ।
ପିଜୁଳି ତୋଳା ହେଇ କି ଅଛି ପା। ହଉ ପାଚି ଯାଇଛି।
ହଉ ପଞ୍ଚାଳିଆ ଦେଖି ଆଣ।
ହଉ ହଉ।
ଏ କଣ?
ଭାଇ କଞ୍ଚା ଦେଖି ନେଇଯିବା ଆଉ ପାରିକି ଆଉ ହା? ନାଇଁ ହେ ପାଚି ଯାଇଛି ସବୁ ପାଚିଯାଇଚି ଏଇ ଜାଳ ଦିନେ ହବ।
ପିଜୁଳି ଦାନ୍ତ କାଟିି ଆଣିବ ଦାନ୍ତ ଘଷିବା।
ଉଁ ଦାନ୍ତ ଘଷିବ ନା ଆଉ
ପିଜୁଳି ଦାନ୍ତ କାଠି ଆଣିବ ଦାନ୍ତ ଘଷା ହବ।
ଆଣିକି ଆସିବ ଆଣିବ। ହ୍ୟାଲୋ।
ହଉ ହୁଁ।
ଆଣିବ।
ହୁଁ।
ପିଜୁଳି ଦାନ୍ତ କାଠି, ଆମେ ଏଠି ଖାଇ ଗଡୁଛୁ ଆଉ।
ରହି ଥାଅ।
ଛତୁପୁର ନେଇ ଯାଇଛନ୍ତି।
ହଉ ହଉ। ଆ
ହୁଁ ଦବା ପିନ୍ କୋଡ ଭୁଲ୍ ଭାଲ ଦେଲେ ଦେଖ। କଣ ପାଇଁ ଦଉଥିଲ ମୁଁ ଜାଣିନି।